କଲ ଅଛନ୍ତି।
ହଁ ଭଲ ଅଛି ରୁଦ୍ରପ୍ରସାଦ ଭାଇ ତୁମେ ଭଲ ଅଛ କି?
ହଁ ମୁଁ ମଧ୍ୟ ଭଲ ଅଛି।
ଆଚ୍ଛା। ଆଗକୁ ପର୍ବପର୍ବାଣୀ ବହୁତ ଗୁଡିଏ ଆସିଲାଣି ତୁମର କଣ ଭାବନା।
ହଁ ମୋର ତ ଭାବନା ଅଛି। ବା- ଆମର ତ ଓଡିଶାରେ ବାର ମାସରେ ତେର ପର୍ବ। ସବୁ ପର୍ବକୁ ଉତ୍ସାହର ସହିତ ପାଳନ କରିବା ହେଲା ଆମର କର୍ତ୍ତବ୍ୟ।
କଣ ସଠିକ୍ କଥା କହିଲ। ହଁ ଏବେ ତ ବର୍ତ୍ତମାନ ରଜ ପର୍ବ ଗଲା ଆଛା ରଜ ପର୍ବ। ପାଳନ କରିଲ କି?
ହଁ ରଜ ପର୍ବ ତ ମୁଁ ବହୁତ ଖୁସିରେ ପାଳନ କଲି। ଆମର ଏଠାରେ ସମ୍ବୁ-କ-ଏ ସାହିର ଲୋକମାନେ ଆସନ୍ତି। ଏକ ଦୋଳି ଫୋଳି ଦୋଳି ବାନ୍ଧିଲୁ। ତା ସହିତ ଅନେକ ପିଠାପଣି କିଏ କିଏ କେଉଁ ପିଠାପଣା ନେଇକି ଆସିଥିଲେ। ନିଏଇ ନିଏ ଖୁଆଖୁଇ ହେଇକି ପୁରା ବହୁତ। ବହୁତ ମଜାରେ ଆନନ୍ଦରେ କଟିଲା ଆମର ରଜ ପର୍ବ ଆଉ ତୁମର କେମିତି କଟିଲା।
ହଁ ଆମର ଏଠି ମଧ୍ୟ ବିଳାମ୍ବରରେ କଟିଲା ଆମର ଏଇ ମିନି ଷ୍ଟାଡିୟମ ଠାରେ। ବହୁତ ବଡ ରଜପର୍ବ
ଚେରି ଖେଳ। ଏବଂ ପିଠା ପଣା ଦୋଳି ଇତ୍ୟାଦି ବହୁତ ଗୁଡିଏ ଅ ଯାତ୍ରା ଯାତ୍ରା ପରୀକା ହୋଇଥିଲା। ବହୁତ ଝିଅ ମାନ ଆସିଥିଲେ ପୁଚି ଖେଳ ମଧ୍ୟ ହଉଥିଲା। ରଙ୍ଗୋଲି ମଧ୍ୟ ହେଇଥିଲା ମୁଁ ବହୁତ ମଜା ଆସିଲା ରଜ ପର୍ବରେ।
ହେଲେ ଆଗକୁ ତ ରଥଯାତ୍ରା ଆସିତି ହେଲେ ଆକୁ କେମିତି ପାଳନ କରିବା।
ହଁ ରଥଯାତ୍ରା ତ ଓଡିଶାର ବହୁତ ବଡ଼ ପର୍ବ ଅଟେ କାରଣ। ଅ ରଥଯାତ୍ରା କୁ କାର ଫେଷ୍ଟିଭାଲ ମଧ୍ୟ କୁହାଯାଇଥାଏ। ଏହା ଏହା ଆମ ଓଡିଶାରେ ନୁହଁ ପୁରା ବିଶ୍ଵରେ ପ୍ରସିଦ୍ଧ। କଣ ସତକଥା କହିଲି ନା ମୁଁ।
ହଁ ଆପଣ ଠିକ କହିଲେ ମୁଁ ମଧ୍ୟ ସୋସିଆଲ ମିଡିଆରେ କେତେ ଥର ଦେଖିଚି। ଅ ଆମର। ବାହାରି ଆ-ଅଁ-କ- ଦେଶ ମାନଙ୍କର ମଧ୍ୟ ରଥଯାତ୍ରାକୁ ଖୁବ। ଆଡ଼ମ୍ବର ସହିତ ପାଳନ କରାଯାଏ।
ହଁ ଠିକ୍ କଥା କହିଲ କାରଣ ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ବିଶ୍ୱର ଦେବତା ନା।
ହଁ। ହେଲେ ଏ ଆ ରଥଯାତ୍ରା ତ ପୁରା ଅତି ବିପ୍ର-ବିଶ୍ଵ ପ୍ରସିଦ୍ଧ। ଏବେ ତ ପୁରା ସାହି ସାହି ପ୍ରତ୍ୟେକ ସାହି ଗଳିରେ ଏବଂ ସହର ସବୁଠି ପାଳନ ହୋଇଥାଏ।
ହଁ ଠିକ କଥା କହିଲେ ଆପଣ କିନ୍ତୁ ପୁରୀ ରଥଯାତ୍ରା ଟିକେ ନିଆରା ହିଁ କିଛି ଅଲଗା‌। କାରଣ ରଥଯାତ୍ରା ସମୟରେ ଜଗା ବାହାରକୁ ଆସିଥାନ୍ତି। ଆଜି ହଉଛି ଜଗାର ଜନ୍ମଦିନ ତୁମେ ଜାଣିଛ କି ଆଜି ଜଗାର ଜନ୍ମଦିନ ବୋଲି।
ମୁଁ ତ ଏହା ଜାଣିିନଥିଲି ମୁଁ ମୁଁ ଜାଣିଥିଲି ଆଜି ତ ଦେବସ୍ନାନ ପୂର୍ଣ୍ଣିମା। ଆଜି ଜଗନ୍ନାଥ ମହାପ୍ରଭୁ ଅ ସମସ୍ର ହଜାର ହଜାର ଭକ୍ତଙ୍କ ସାମ୍ନାରେ ନିଜର ସ୍ରାନ ସ୍ନାନ ପୂର୍ଣ୍ଣିମା ଦେଖେଇଥାନ୍ତି ଏହା ଅତି ବି-ବିରଳ ଦୃଶ୍ୟ।
ହଁ ଏହାକୁ ଜଗ-ଜଗାଙ୍କର ଜନ୍ମଦିନ ମଧ୍ୟ ଆଜି କୁହାଯାଇଥାଏ କାରଣ ଅ ଜଗନ୍ନାଥ ମହାପ୍ରଭୁ ତାଙ୍କ ଭକ୍ତଙ୍କୁ ଦର୍ଶନ କରିବା ପାଇଁ ଆଜି ବାହାରକୁ ଆସିଥାନ୍ତି। ଏବଂ ଜୁଲାଇ ମାସରେ ଷୋଳ ତାରିଖରେ ବୋଧେ ରଥଯାତ୍ରା ପଢୁଛି।
ହଁ ଏପରି କିି ମୁଁ ତ ମୋ କ୍ୟାଲେଣ୍ଡର ଦେଖି ନାହିଁ ଆପଣ ମତେ ମନେ ପକାଇ ଦେଲେ। ଆପଣଙ୍କୁ ଧନ୍ୟବାଦ।
ଆଚ୍ଛା ତୁମ ଗ୍ରାମରେ ରଥଯାତ୍ରା ପର୍ବ ପାଳନ କରୁଛନ୍ତି କି?
ହଁ ଆମ ଗ୍ରାମରେ ଏକ ଜଗନ୍ନାଥ ମନ୍ଦିର ଅଛି। ସେଠାରେ ମହାପ୍ରଭୁଙ୍କ ରଥଯାତ୍ରା ମଧ୍ୟ ପାଳନ ହୋଇଥାଏ। କିନ୍ତୁ ପୁରୀ ତ ବିଶ୍ଵ ପ୍ରସିଦ୍ଧ ନା ସେଠାରେ ବଡ ହୋଇଥାଏ ଏଥର ଆମର ଟିକେ ଛୋଟ ହୋଇଥାଏ। ଏପରି ଆମର ଗଳିରେ ସାହିର ଛୋଟ ଛୋଟ ପିଲାମାନେ ମଧ୍ୟ ରଥଯାତ୍ରା ଛୋଟ ଛୋଟ ରଥ କରନ୍ତି। ଏବଂ ମହାପ୍ରଭୁକୁ ଆଡ଼ମ୍ବର ସହିତ ଆମର ଗ୍ରାମ ମଧ୍ୟ ବୁଲେଇଥାନ୍ତି।
ହଁ ଠିକ କହିଲ। ଆମର ଏଠା ଏଠାରେ ମଧ୍ୟ ରଥଯାତ୍ରା ବହୁତ ବିଡ଼ବଳରେ ପାଳନ କରାଯାଇଥାଏ। ମୋ ଭଣଜା ମଧ୍ୟ ରଥଯାତ୍ରା ପାଳନ କରିଥାଏ। ତା ପାଇଁ ଗୋଟେ ରଥ ଗୋଟେ ରଥ କିଣିକି ଆଣି ଦେଇେଛି ମୁଁ। ସେ ପ୍ରତ୍ୟେକ ବର୍ଷ ରଥଯାତ୍ରା ପାଳନ କରେ।
ହଁ ଆମର ଛୋଟ ଛୋଟ ପିଲାମାନଙ୍କୁ ଆମ ଓଡିଶାର ଅ ଅ କଲଚର ବିଷୟରେ କହିବା ଦରକାର ସେମାନେ ବି ମନେ ରଖିବା ଦରକାର କି ନାଇଁ ଆମ ଓଡିଶା କେମିତି ଥିଲା।
ହଁ ଠିକ କଥା କହିଲେ ଆଚ୍ଛା। ମୁଁ କଣ ଭାବୁଛି ଏଇ ଯୋଉ ପୁରୀ ରଥଯାତ୍ରା ସମୟରେ ରଥଯାତ୍ରା ପର୍ବ ଦେଖିବାକୁ ଯିବା ବୋଲି ଭାବୁଛି କଣ କହୁଛ ତୁମେ?
ଓ ମୋର ତ ମଧ୍ୟ ଯିବାକୁ ବହୁତ ଇଚ୍ଛା ଅ ବର୍ତ୍ତମାନ ଯେପରି ଗହଳି ହଉଛି ଏବଂ ଯୋଉ ଖରା ହେଉଛି ମହାପ୍ରଭୁଙ୍କୁ ମନା ସିନା କରିହେଉନି। କିନ୍ତୁ ସେଇ ଗହଳିରେ ଅ ଅନେକ ଲୋକଙ୍କର ଅ କ୍ଷତି ହୋଇଯାଇଥାଏ।
ହଁ ଠିକ କଥା କହିଲ କିନ୍ତୁ ମହାପ୍ରଭୁ ଜଗନ୍ନାଥ ଯାହାକୁ ଡୋରି ଲଗାଇ ଥାଏ ତା ରଥଯାତ୍ରା ଦେଖିବାକୁ ଚାଲି ଯାଇଥାଏ ସେ ଲୋକ ଏହା ବହୁତ ଭାଗ୍ୟରେ ଥିଲେ ହିଁ ଜଗାଙ୍କ ଜଗାଙ୍କ ଡୋରି ଲାଗିଥାଏ।
ହଁ ହଁ ଆମେ ତ ମୁଁ ତ କେବେ ରଥଯାତ୍ରା ଆଗରୁ ପୁରୀରେ ଦେଖି ନାହିଁ। ଏଇ ବର୍ଷ ମୁଁ ପ୍ରସ୍ତୁତ କରୁଛି ଯୋଜନା ଯିବା ବୋଲି।
ହଁ ଠିକ କଥା କହିଲ ଆଛା ରଥଯାତ୍ରା ପରେ ଆମର ଆସେ ବୋଲବମ ବୋଲବମ୍ ମଧ୍ୟ ଏକ ପର୍ବ ଜାଣିଛ କେ ନାଇଁ ତମେ।
ହଁ ହଁ ବୋଲମା ମଧ୍ୟ ଏକ ବହୁତ ବଢିଆ ଆଡ଼ମ୍ବର ସହିତ ଆମର ଏଠି ପାଳନ ହୁଏ ପ୍ରାୟ ଅନେକ ରାଜ୍ୟରେ ବିଶ ଆମର ଭାରତ ବର୍ଷରେ ପାଳନ ହେଇଥାଏ। ଏହାର ଗୋଟେ କାହାଣୀ ଗୋଟେ ତୁମେ ଜାଣିଛ ବହୁତ ବିରଳପୂର୍ଣ୍ଣ କାହାଣୀ?
ନା ନା ମୁଁ ଜାଣିନି ତୁମେ କହିପାରିବକି ମୋତେ ବୋଲଭୋମ ପର୍ବର କାହାଣୀ?
ମୁଁ ଯାହା ଟିକେ ନିକେ କାହାଠୁ ଶୁଣିଚି। ହଁ ୟା ଏ କୁଆଡେ କୁହାଯାଏ ଏହା ହେଲା ମହାକାଲଙ୍କର ଯେ ଯେ ସେତେବେଳ ଯୋଉ ସମୁଦ୍ର ମନ୍ଥନରେ ବିଷ ଖାଇଥିଲେ ବିଷ ପାନ କରିଥିଲେ। ସେଠାରେ ତାଙ୍କର ମୁହ ସେଠାରେ ତାଙ୍କର ଦେହ ପୁରା ଅଧି କ ଉତ୍ତପ୍ତ ହେଇଯାଇଥିଲା ସେ ମହାପ୍ରଭୁଙ୍କୁ ଥଣ୍ଡା କରିବା ପାଇଁ। ଆ ବର୍ଷାଚ ବର୍ଷା ଜଳ ସହିତ। ଏବଂ ଲୋକମାନେ ପାଣି ମଧ୍ୟ ଦିଅ ନିଜେ ଢାଳନ୍ତି। ଏହା ଦ୍ଵାରା ମହାପ୍ରଭ ମଧ୍ୟ ପ୍ରସନ୍ନ ହୁଅନ୍ତି।
ହଁ ଠିକ୍ କଥା କହିଲ ମୁଁ ବି ଶୁଣିଥିଲି ଏଇ କାହାଣୀ। ଧନ୍ୟବାଦ ତମ ତୁମକୁ ମଧ୍ୟ କାରଣ ଏ କାହାଣୀକୁ ମୁଁ ଭଲସେ ଜାଣିନଥିଲି ତୁମେ ମୋତେ ଶୁଣେଇଦେଲ। ଆଚ୍ଛା ଅ ମୁଁ କଣ କହୁଥିଲି କି। ଆ ଆମର ଗଣେଶ ପୂଜା ମଧ୍ୟ ଆସୁଅଛି। ତ ତୁ ତୁମେ କଣ ଭାବୁଛ ଗଣେଶ ପୂଜା ତୁମର ସିଆଡ଼େ ହଉଚି ହଉଚି ନା ନାଇଁ?
ହଁ ଆମର ଗ ଗଣେଶ ପୂଜା ମଧ୍ୟ ଏକ ବହୁତ ବଢିଆ ପର୍ବ। ସେଠାରେ ଛୋଟ ପିଲା ଠୁ ନେଇ ନେଇକି ବୁଢା ହେଲା ପର୍ଯ୍ୟନ୍ତ। ସମସ୍ତେ ଆଡମ୍ବରରେ କେବେ ଜଗିକି ଥାନ୍ତି କେବେ ଗଣେଶ ପୂଜା ଆସିବ। ସମସ୍ତଙ୍କ ମନରେ ଏକ ଉତ୍ସାହ ଜାଗ୍ରତ କରିଥାଏ ଗଣେଶ ପୂଜାକୁ ନେଇ କି।
ହଁ ଗଣେଶ ପୂଜା ତ ପୁରା ଭାରତ ପ୍ରସିଦ୍ଧ ପ୍ରତ୍ୟେକ ଗଳି ଗଳିରେ ପ୍ରତ୍ୟେ ଭାରତର ପ୍ରତ୍ୟେକ ରାଜ୍ୟରେ ପ୍ରତ୍ୟେକ ସାହିରେ ଗଣେଶ ପୂଜା ପାଳିତ ହୋଇଥାଏ। ଏହା ଭାରତରେ ଏକ। ନିଆରା ପର୍ବ ଅଟେ ଆଚ୍ଛା ତୁମ ଗ୍ରାମରେ ବହୁ ବଡ଼ ବଡ଼ ମୂର୍ତ୍ତି ଆସିଥାଏ ମୁଁ ଶୁଣିଥିଲି?
ହଁ ପ୍ରାୟ ପଚିଶି ରୁ ତିରିଶି ଫୁଟ ପର୍ଯ୍ୟନ୍ତ ମୂର୍ତ୍ତି ଆମ ସାହି ରେ ହୋଇଥାଏ। ଏପରିକି ମୂ ଯୋଉ ମୂର୍ତ୍ତି ବନା ଯାଇଥାଏ। ତାହାକୁ ବିସର୍ଜନ କରିବା ବି ସହଜକର ହୋଇନଥାଏ ଏହିପରି ହୋଇଥାଏ।
ଆଚ୍ଛା ଆଚ୍ଛା କିନ୍ତୁ ଆମର ଏଇ ଗ୍ରାମରେ ଗଣେଶ ପୂଜାରେ। ସେତେ ବଡ଼ ମାନର ମୂର୍ତ୍ତି ତିଆରି କରାଯାଏ ନାହିଁ। ପ୍ରାୟ ଦଶରୁ ବାର ଫୁଟ ହେଲା ବେଳକୁ ବହୁତ ବଡ଼ ବଡ଼ ହେଇଯାଇଥାଏ ଆମର ଏ ଏଠାକାରେ।
ହଁ ହଁ ହେଲେ ତୁମେ ଗଣେଶ ପୂଜା ପାଇଁ ଆଗରୁ କିପରି ପ୍ରସ୍ତୁତ ହେଉଚ?
ଆମର ତ ଗଣେଶ ପୂଜା ଆଉ ଗଣାଅ ଗଣେଶ ମୂର୍ତ୍ତି ଏଠି ହିଁ ତିଆରି କରାଯାଇଥାଏ କାରିଗର ଆସିକି ତିଆରି କରାଯାଏ। କିନ୍ତୁ ମୁଁ ଦେଖିଥାଏ ଯେ ଅନ୍ୟ ଅନ୍ୟ ରାଷ୍ଟ୍ର ମାନ ଅନ୍ୟ ରାଜ୍ୟ ମାନଙ୍କରେ। ଗଣେଶ ମୂର୍ତ୍ତି ଅ ଛାଞ୍ଚ ଦେଇକି ତିଆରି କରନ୍ତି ଏବଂ ତାକୁ କିଣିକି ଆଣିଥାନ୍ତି। ତୁମର କଣ କହୁଛନ୍ତି ତିଆରି କରୁଛନ୍ତି ନା କିଣିକି ଆଣୁଛ ତୁମେ?
ହଁ ଆମର ତ ତି ଏଡେ ବଡ଼ ମୂର୍ତ୍ତି କୋଉଠୁ କିଣିକି ଆଣିକି ହେଇପାରିବେନି ନା। ଏଠି ଆମର ମଧ୍ୟ ତିଆରି ହୋଇଥାଏ।
ଆଚ୍ଛା ଆଚ୍ଛା ଠିକ୍ କଥା କହିଲ ଆଚ୍ଛା ତୁମ କଣ କହିଲେ ଆପଣ?
ଆମର ବଡ ମୂର୍ତ୍ତି ହେଇଥାଏ ନା ସେଥିପାଇଁ ଆମେ କୋଉଠୁ କିଣିକି ଆଣିଲେ ଆଉଁ କୋଉ ସାହିରେ ଆସିପାରେ କେଉଁ ସାହିରେ ଆସିପାରେ ନାଇଁ। ଏପରି ମଧ୍ୟ ବହୁତ ଅସୁବିଧା ହେଇଥାଏ ତେଣୁ ଆମ ନିଜ ସାହିରେ ହିଁ ଗଣେଶ ପୂଜା ବ ବନା ଯାଇଥାଏ। ଏହା ଏହାର କା କାରିଗର ମଧ୍ୟ ଛୋଟଟୁ ବଡ ପିଲା ଯାଏଁ। ସମସ୍ତେ ଉତ୍ସାହର ସହିତ କାରିଗରକୁ ସାହାଯ୍ୟ କରନ୍ତି। ଏପରି ସବୁ ହୁ ହୁହାଯାଏ।
ହଁ ଠିକ୍ କଥା ବହୁତ୍ ଭଲ କଥା ଏବଂ ଆ ଆଗକୁ ମଧ୍ୟ ବହୁତୁ ବହୁତୁ ପର୍ବ ଆସୁଚି ଯେମିତିକିି ରାକ୍ଷୀ ପୂର୍ଣ୍ଣମୀ ରାକ୍ଷୀ ପୂର୍ଣମୀ ଏହା ଏକ ମଧ୍ୟ ପର୍ବ ଆମର। ଆଚ୍ଛା ତୁମ ତୁମର କେତେଟା ଭଉଣୀ ଅଛି?
ମୋର ତ ଭଉଣୀ କେଇ ନାହାନ୍ତି ତେଣୁ ରାକ୍ଷୀ ପୂର୍ଣ୍ଣିମା ଆମ ଘରେ ସେତେ ଆଡ଼ମ୍ବର ସହିତ ପାଳନ ହୋଇନଥାଏ।
ଆଚ୍ଛା ଆଚ୍ଛା ଆଚ୍ଛା ମୋର ତ ଚାରୋଟି ଭଉଣୀ। ଆମ ଘରେ ରାକ୍ଷୀ ପୂର୍ଣ୍ଣମୀ ସବୁ ରସ ପାଳନ କରାଯାଇଥାଏ।
ହଁ। ହେଲେ ବହୁତ ଆଡ଼ମ୍ବର କଥା ତ ଏୟା। ତୁମେ ବହୁତ ରାକ୍ଷୀ ପୂର୍ଣ୍ଣିମାରେ ବହୁତ ଉତ୍ସାହର ସହ ନିଜ ଭଉଣୀ ମାନଙ୍କ ସହ ରାକ୍ଷୀ ପୂର୍ଣ୍ଣିମା ମନାଉଥିବ। ଆମର ଭଉଣୀ ନାହିଁ ନା ସେଥିପାଇଁ ଆମେ ଅନ୍ୟମାନେ ବ ଅନ୍ୟମାନାନଙ୍କ ଭାଇ ଭଉଣୀର ରାକ୍ଷୀ ବାନ୍ଧିବାର ପର୍ବ ଆମେ ଦେଖି ବହୁତ ଖୁସି ହେଇଥାଉ।
ହଁ ମୁଁ ବହୁତୁ ଦୁଃଖିତ କାରଣ ତୁମର ଭଉଣୀ ନାହିଁ। କିନ୍ତୁ ମୁଁ ମୁଁ କଣ ଭାବୁଥିଲି କି ମୋ ମନରେ ଗୋଟେ ଆଶଙ୍କା ଥିଲା। ଆ ଏଥର ରାକ୍ଷୀ ପୂର୍ଣ୍ଣମୀରେ କଣ ମୋ ଭଉଣୀମାନଙ୍କୁ କଣ ଦେବେ ମୁଁ କିଛି ଭାବି ପାରୁନାହିଁ ତୁମେ ମତେ କଣ କହିପାରିବ କି?
ହଁ ନିଃ ଭଉଣୀମାନଙ୍କୁ ଏପରି କିଛି ଉପହାର ଦେବା ଦରକାର ସେ ନିଜ ନିଜ ନିଜ ଭବିଷ୍ୟତ କାମରେ ଲଗାଇ ପାରିବେ। ଯେପରିକି ଆପଣଙ୍କ ଭଉଣୀମାନଙ୍କର ପାଠ ପଢା ପାଇଁ ଆପଣ ଏକ ସ୍ମାର୍ଟ ଫୋନ୍ ଦେଇପାରିବେ। ଏବଂ ଏହା ମଧ୍ୟ ଗୋଟେ ଭଲ ଅପସନ୍।
କମ୍ ହଁ ମୋର ତ ସାନ ଭଉଣୀକୁ ତାକୁ ଏହା ଦେଇପାରିବି। କିନ୍ତୁ ମୋର ଆ ଆଉ ତିନୋଟି ଭଉଣୀ ସେମାନେ ବିବାହ କରିସାରିଛନ୍ତି ସେ ସେମାନଙ୍କୁ ଏମିତି କିଛି ଦେବାକୁ ପଡିବ ଯେମ୍ତି ସେମାନେ ଖୁସି ହେଇଯିବେ।
ଆପଣ ଏମିତି କିଛି ଦିଅନ୍ତୁ ଯାହା ତାଙ୍କୁ ଖୁସି କରିବା ସହିତ ତାଙ୍କର ପରିବାରକୁ ଖୁସି ହେବ। କିନ୍ତୁ ବ ପରିବାର ଖୁସି ହବ ସେ ଏକ ବଡ ପରିବାରରେ ବି ରହୁଛନ୍ତି ନା। ଏକା କହିବେ ତମର ଭାଇ କଣ ଦେଇଛି କିଛି ଦେଇନାହିଁ ଏପରି କହିବେ।
ହଁ ଠିକ୍ କଥା କହିଲ ହଉ ଦେଖାଯିବ କଣ ହଉଚି। ଆଚ୍ଛା ତୁମେ ଦଶହରା ଏବଂ ଦୀପାବଳି ପର୍ବ ପାଳନ କରୁନାଁ କି?
ହଁ ଦଶହରା ପର୍ବ ମଧ୍ୟ ମ ମୁଁଁ ପାଳନ କରିଥାଏ। ଆମର ଏଠାରେ ଗାଡି ପୂଜା ହୁଏ। ଏବଂ ବହୁତ ସାଜସଜ୍ଜା ହୋଇ ମା ଦୁର୍ଗାଙ୍କର ହଁ ଆ ପା ମୂର୍ତ୍ତି ରଖି ବହୁତ ଆଡ଼ମ୍ବରରେ ଦଶହରା ପା ପାଳନ କରାଯାଏ। ଆମର ଏଠାରେ ମଦ୍ ଆମର ଏଠାରେ ମଧ୍ୟ ଏକ ଦ ମା ଦଶହରାଙ୍କ ପୂଜା ନେଇ ଏକ ବହୁତୁ ବଡ ଯାତ୍ରା ହୁଏ ସେଠାରେ ବିଭିନ୍ନ ପ୍ରକାର ଖେଳ ଖେଳ ସମନ୍ ଖେଳ ସାମଗ୍ରୀ ଖାଦ୍ୟ ସାମଗ୍ରୀ ଏବଂ ବହୁତ ବଡ଼ ବଡ଼ ମେଢ଼ ମଧ୍ୟ ହୋଇଥାଏ। ଏପରି ବହୁତ ଆନନ୍ଦ ଲାଗେ ଲୋକ ବହୁତ ଯ ଆସନ୍ତି।
ଏବଂ କି କିନ୍ତୁ ଆମର ଏଠାରେ ମାଙ୍କର ପୂଜା ଅତି ବିଭି ଭିନ୍ନ ଭାବରେ ପା ପାଳନ କରାଯାଏ। ଆମର ଏଠି କନକ ଦୁର୍ଗା ପାହାଡଟି ଅଛି। ସେଠି ମାଙ୍କର ଆବିର୍ଭାବ ହୋଇଥିଲା। ସେଠି ମାଆଙ୍କ ଦଶ ଦିନ ଦଶ ଦିନ ମାନେ ଯୋଉ ନବରାତ୍ର କହୁଛନ୍ତି ସେଠି ପାଳନ କରାଯାଏ। ଏବଂ ମା ଦୁର୍ଗାଙ୍କ ମନ୍ଦିରରେ ପ୍ରାୟ ଦଶ ଦିନ ଧରି ଯାତ୍ରା ଲାଗିଥାଏ। ଏବଂ ଏଇ ଦଶର ପର୍ବରେ ଆମେ ବହୁତ ଖୁସିରେ ମନ୍ଦିର ଯାଇଥାଉ ପ୍ରତ୍ୟେକ ଦିନ ସନ୍ଧ୍ୟାରେ, ଏବଂ ମାଆଙ୍କ କ
ହେଲେ ମାଙ୍କ ଲୀଳା ଲୀଳା ତ ବଡ଼ ବିଚିତ୍ର।
ହଁ ସତତା କହିଲେ ଆପଣ। ଏବଂ ଆମର ଏଠାକ ଦଶ ଦଶହରାରେ ଆମର ଗାଡ଼ି ପୂଜା ହୋଇନଥାଏ। ଆମର ଦୀପାବଳିରେ ଗାଡ଼ି ପୂଜା ହୋଇଥାଏ ଆମର ଏଠାରେ।
ହେଲେ ଆପଣଙ୍କର ସେଠିରେ ଲୋକମାନେ ମା କାଳୀଙ୍କୁ ଭବ୍ୟ ଭାବରେ ପାଳନ କରନ୍ତି।
ହଁ ହଁ ଠିକ୍ କଥା କହିଲେ, କାର ମା କାଳୀ ହଉଛନ୍ତି ଗୃହ ଦେବତା ସେ ମା ମାଙ୍କ ହାତରେ ସବୁ କିଛି ଥାଏ।
ଆମର ତ ଏଠାରେ ଖାଲି ଦୀପାବଳିରେ ଅ ପିତୃ ଲୋକ ମାନଙ୍କୁ ଅ ଅଗ୍ନି ସମର୍ପିତ କରିଯାଇ ସେମାନଙ୍କୁ ମନେ ପକାଯାଏ। ତମର ସେଠି ଦୀପାବଳି କିପରି ପାଳନ ହୁଏ?
ହଁ ତୁ ତୁମେ ଏହା ଠିକ୍ କହିଲ। ଆମର ଏଠାରେ ମଧ୍ୟ ଅଗ୍ନି ସମର୍ପଣ କରାଯାଏ। ଏବଂ ଦୀପାବଳି ଅତି ଭଲସେ ପାଳନ କରାଯାଏ। ଆଚ୍ଛା ରୁଦ୍ର ରୁଦ୍ର ପ୍ରସାଦ ଅ ରାତି ପ୍ରାୟ ସାଢ଼େ ଏଗାରଟା ହେଲାଣି ତ
ହୁଁ
ମୁଁ ଟିକେ ରଖୁଛି ମୋର ଦେହ ବି ଟିକେ ଭଲ ନାହିଁ। ତେଣୁ ପୁଣି କେବେ କଥା